ହାଲୋ, ହଁ କୁହନ୍ତୁ?
କଣ କରୁଚନ୍ତି?
ଏଇ ତ ବସିଚି ବର୍ଷା ହଉଚି ଟିକେ ଦେଖୁଚି ଆଉ ବାଲକୁନିରେ ଛିଡା ହେକି ଆଉ।
ବର୍ଷା ହଉଚି।
ହଁ ବର୍ଷା ହୋଉଚି।
ଆଚ୍ଛା ଇଆଡ଼େ ତ କାଇଁ ବର୍ଷା ହୋଉନି।
କୋଉଠୁ କହୁଥିଲେ କି ଆପଣ?
ହଁ କହୁଥିଲି ଆମ ଘରୁ କହୁଥିଲି ଆଉ।
ହଁ ଆପଣଙ୍କ ଘରୁ ଯେ କୋଉ ଡିଷ୍ଟ୍ରିକ୍ଟ ରେ ଘର, କୋଉ ଗାଁ ରେ ଘର?
ନା ସେମିତି ନା ଟା ନେଇକି ହବନି ପା।
ହଁ ଠିକ୍ ଅଛି ଡିଷ୍ଟ୍ରିକଟା ତ କହିପାରିବେ ନା?
ନା ସେମିତି କହିହବନ।
ଠିକ ଅଛି। ନୋ ପ୍ରୋବ୍ଲେମ୍।
କଣ ମାନେ ଆପଣ ଏବେ କଣ କରୁଚନ୍ତି?
ସେ ବାଲକୁନି ରେ ବର୍ଷାକୁ ଦେଖୁଚି ପରା। ଅ ଅନୁଭବ କରୁଚି। ବର୍ ବର୍ଷାକୁ ଦେଖିବ। ସେ ବାଲକୁନି ରେ ହିଁ ବସଚି।
ବର୍ତ୍ତମାନ କଣ କରୁଚନ୍ତି ସେଟା ନୁହେଁ। ଆପଣ ଜୀବନରେ ଏବେ କଣ କରୁଚନ୍ତି।
ଜୀବନ ରେ କଣ କରୁଚି? ଜବ୍ କରୁଚି।
ଆଚ୍ଛା ସେଇଟା କହିବେ ନା ଆଉ ବଞ୍ଚିଆ ପାଇଁ ଆପଣ କଣ କରୁଚ
ଓହୋ ମୁଁ ହେରେ ଏବେ କଣ କରୁଚି ରିସେଣ୍ଟଲି।
ଆଚ୍ଛା। ନା ମୋରିବି ଏଟା ଫାଷ୍ଟ ଟାମ୍।
ହଁ ହଁ। ଏଇଟା ମୋର ସେକେଣ୍ଡ ଟାଇମ କହ ଏବେ ଜଣେ ମାଡାମ ମାନଙ୍କ ସହିତ କଥା ହେଲି ଯାଜପୁର। ଏବେ ତମ ସହିତି ସେକେଣ୍ଡ ଟାଇମ୍।
ହୁଁ ଆଚ୍ଛା ଆଜ୍ଞା ଜାଗାର ନାଁ ଟା ନେବେନି।
ଓହୋ ଏଇଟି କୁହା ହେଇଚି ଜାଗାର ମୁଁ ତ ଜାଣିନି। ଆ ଠିକ ଅଛି। ଓହୋ
ଓ--ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ମୋ ମମି ଅଛନ୍ତି ଆଉ ମୋ ୱାଇଫ୍ ଅଛନ୍ତି।
ଆଚ୍ଛା। ଆଉ ଭଉଣୀ କିମ୍ବା ଭାଇ?
ହଁ ନା ଭଉଣୀର ମ୍ୟାରେଜ ସରିଚି ସିଏ ବାହା ହେଇକି ତା ଶାଶୁଘରେ ଆଉ।
ଆଚ୍ଛା। ହଁ ପଢ଼ାପଢ଼ି କଣ କରୁଚନ୍ତି ଆପଣ କଣ?
ମୁଁ ମେକାନିକାଲ ଇଞ୍ଜିନିୟରିଂରେ ବିଟେକ୍ କରିଚି ଆଉ।
ଆଚ୍ଛା କୋଉଁ କଲେଜରେ କରଚନ୍ତି?
ସିମାନ୍ ଠିକ ଅଛି।
କଣ ଖାଇଥିଲେ ଆଜି ଆପଣ?
ଅଁ ଖାଇଥିଲି ଆଜି ଆଜି ରୋଷେଇ କରିଆ ପାଇଁ ଇଚ୍ଛା ହେଲାନି ତ ତା ଜମାଟୋରୁ ଚିଲି ଚିକେ ସେନୁ ମଗେଇଲି ଆଉ ମୁଢ଼ି ଲଗେଇକି ଚିଲି ଚି
ହୁଁ ଆଚ୍ଛା ମଙ୍ଗଳବାରେ ଆପଣ ଆଇଁଷ ଖାଉଚନ୍ତି।
ହଁ ମୁଁ ସବୁ ବାର ଖାଏ ଖାଲି ଶନିବାରକୁ ଛାଡିକି।
ଆଚ୍ଛା।
ଶନିବାର ଯାହା ଖାଏନି। ଆଉ ନେହେଲେ ଅମାବାସ୍ୟା, ପୂର୍ଣ୍ଣିମା ସଂ କ୍ରାନ୍ତି ସବୁ ବାର, ସବୁଦିନ ଖାଏ।
ତେଣୁ ଶନିବାରଟା କାଇଁ ଖାଆନ୍ତିନି।
ସେଟା ମୁଁ ଗୋଟେ ଭାବିଚି ମୋର ସବୁଦିନି ତ ସମସ୍ତଙ୍କର ଗୋଟେଗୋଟେ କିଛି ବାର ଥାଏ ନା ତେଣୁ ମୁଁ ମୋର ଶନିବାରଟାକୁ ଚୁସ୍ କରିଚି ଆଉ।
ଆଚ୍ଛା ଆପଣଙ୍କର ରାଶି କଣ?
ମୋର ରାଶି ହେଲା କର୍କଟ।
ଓହୋ ହେଲେ ଆପଣ କଣ କରିବେ
ହଁ କଙ୍କଡ଼ା କଙ୍କଡ଼ା ତ ବିଛା ସେଇଟା ଯୋଉ କଙ୍କଡ଼ା ବି ଛାଡ ଛାଡ ସେଇ ଟା ତ କର୍କଟ ହଁ ସେଇ ସେଇ। ସେଟା ବିଛା ରାଶି ନାଁ କର୍କଟ ରାଶି ଆଉ। ହଁ ଏଇଟା କଙ୍କଡ଼ା ଏଇଟା କଙ୍କଡ଼ା ଯାଉଚି।
ଆଜ୍ଞା।
କିନ୍ତୁ ମତେ କଙ୍କଡ଼ା ଖାଇବା ପାଇଁ ଭଲ ଲାଗେନି।
କଙ୍କଡ଼ା ହଁପା।
ମୁଁ କେବେ କଙ୍କଡ଼ା ଅବଶ୍ୟ ଖାଇନି ଥରେ ଥରେ ଖାଲି ଖାଇଥିଲି ଯେ ମତେ ଭଲ ଲାଗିଲାନି।
ହୁଁ ହୁଁ।
ସେ ବି ଫୁଣି ଖାଲି ତ ଥରେ ଟ୍ରାଏ କରିବା ପାଇଁ ଭଲ ଲାଗିଲାନି।
ହୁଁ। ଆଉ ଦେହ ହଁ ମୁଁ ଖାଇଲି ରୁଟି ଆଳୁଭଜା।
ହେଟା କୋଉ ଭଜା?
ଆଳୁ ଭଜା।
ହୁଁ ହୁଁ ମୁଁ ବି ରୁଟି କରିଥାନ୍ତି ଏ ବର୍ଷା ବୋହୁତ ଜୋର ହେଲା କୁ ଆଉ ଇଛା ହେଲାନି। ହୁଁ ତା ପରେ ଏମିତି ଦେଖୁଦେଖୁ ଚିଲି ଚିକେନ୍ କଥା ମନେ ପଡ଼ିଗଲା ସେଇକି ଜମାଟରୁ ଅର୍ଡ଼ର କରିଦେଲି। ଆଶେଇରା ଖାଇ ଦେଲି ଆଉ ଟିକେ।
ଆପଣ ଘରୁ ବାହାରେ ରୋହୁଚନ୍ତି କି?
ହଁ ଘରୁ ବାହାରେ ରହୁଚି।
ଜବ୍ ଲୋକେସନ୍ ଟା ଅଲଗା ନା।
ହୁଁ ହୁଁ ହୁଁ। ଆଉ ଦେହ ପାହା କେମିତି ଅଛି?
ହଁ ଭଲ ଅଛି। ଦେହ ପୁରା ଠିକ୍ ଠାକ୍। ଆପଣ ପଢ଼ାପଢ଼ି କଣ କରିଚନ୍ତି?
ହଁ ମୋର ଏବେ ପିଜି ସରିଚି ରିସେଣ୍ଟଲି।
କୋଉ ସବଜେକ୍ଟ ରେ?
ଇକୋନମିକ୍ସ ରେ।
ଭଲ ଇକୋନୋମିକ୍ସ ଟା ଭଲ ସବଜେକ୍ଟ।
ଆଜ୍ଞା।
ତା ପରେ ଏବେ ଜବ୍ ପାଇଁ ଟ୍ରାଏ।
ହଁ ଇଣ୍ଟରଭିୟୁ ଦେଇଚି ଦି ତିନିଟା ଦେଖାଯାଉ। ହଁ ହଁ ଗ୍ରେଡ୍ ଦେଇଥିଲି ଯେ କିନ୍ତୁ ପଢ଼ାପଢି କରିନଥିଲି ମତେ ଲାଗୁନି କାଇଁ ହବ ତ ତା ଠାରୁ ଭଲ ଆଉ ଗୋଟେ ସ୍କୁଲ କିମ୍ବା କଲେଜ ଫଲେଜରେ ରହିଗଲେ ଭଲ।
ଏବେ ଯୋଉ ଗେଷ୍ଟ ଫେକୁଲିଟି ଯୋଉ ଆସୁଛି।
ଆଜ୍ଞା।
ସେଇଠାରେ ରହିଯାଆନ୍ତୁ ଭଲ ସାଲାରି ବି ତ। ପିଜି ମାନେ ତ କୋଡିଏ ହଜାର ଲେଖାଦେବେ।
ଆଜ୍ଞା।
କାରଣ ଆମର ସ୍କୁଲରେ ଏବେ ଆମେ ରଖିଲୁ ତ କିଛି ପିଲାଙ୍କୁ।
ଆଚ୍ଛା ଆପଣଙ୍କର ବି ସ୍କୁଲ ଅଛି ମାନେ।
ହୁଁ।
ନିଜ ସ୍କୁଲ ବିଏଡ୍ ଫିଡ଼୍ କିଛି ଦରକାର ହେଉନି।
ନାଇଁ ନାଇଁ ସ୍କୁଲ ନାଇଁ ମୁଁ ଟିଚର ଅଛି ହଁ।
ମାନେ ଆପଣ ଟିଚର ଅଛନ୍ତି କି?
ହଁ ମୁଁ ଟିଚର ଅଛି। ମୁଁ ସ୍ପେଶାଲ ଟିଚର ଅଛି।
ଆପଣ ପା ମେକାନିକାଲ ଇଞ୍ଜିନିୟରିଂ କରିଛନ୍ତି।
ହଁ ମେକାନିକାଲ
ଆଚ୍ଛା। ମାନେ ସ୍କୁଲ ନା କଲେଜ ସେଟା ସ୍କୁଲ।
ନା ସ୍କୁଲରେ ନର୍ମାଲ ସ୍କୁଲରେ ଆମେ ଇନକ୍ଲୁଭ୍ ଏଜୁକେସନ ଉପରେ ହିଁ କାମ କରଛୁ।
ଆଚ୍ଛା। ହ୍ୟାଲୋ।
ସ୍ପେଶାଲ ସ୍ପେଶାଲ ବିଡି କଲେ ତମ ଦି ତିନିଟା ଯେମତି ସ୍ପେଶାଲ ବେଡେମାନେ ଗୋଟେ ସ୍ପେଶାଲ ଫିଲ୍ଡରେ କହିବା। ଯେମିତି ଗୋଟେ ଅନ୍ଧ ପିଲା ରହୁଛି ତା ପାଇଁ ପଡିବ ତାକୁ ଯଦି ତାକୁ ଯଦି ପଢେଇିବା ପାଇଁ ଚାହୁଁଛ ତାହେ ତମ ଭିଆଇ ଫିଲ୍ ରେ କରିବ ଭିଜ୍ୱଆଲ ରେକ୍ୟୁର ମେଣ୍ଟଗୋଟେ କାଲ ପିଲା ରହୁଛି। ତାକୁ ଏଚଆଇରେ କରିବା ପାଇଁ ପଡିବ ହେୟାର ଇମ୍ପ୍ରମେଣ୍ଟ ଗୋଟେ ପାଗଳ ପିଲା ରହୁଛି ତାକୁ ସି ସେରରିୱଲ୍ ପଲିସି ମେଣ୍ଟା୍ ଡିଟାେକ୍ସନ୍ ଆଇଡି ଇଣ୍ଟାେକ୍ଚୁର୍ ଡିଜାବିଲିଟି। ଏମିତି ବହୁତ କିଛି କ୍ୟାଟାଗୋରୀ ଅଛି। ମୁଁ ସେଇ କ୍ୟାଟାଗୋରୀ ଭିତରୁ ମୁଁ କରିଛି ଭିଆଇରେ ବି ଯେଉଁମାନେ ବ୍ଲାଇଣ୍ଡ ପିଲା ତାଙ୍କୁ ପଢ଼େଇବା ପାଇଁ।
ଆଚ୍ଛା ତ ଏମିତି ବି ଅଛି ଫାଷ୍ଟ ଟାଇମ ଶୁଣିଲି।
ଏଇଟା ଏଇଟା ବହୁତ ଭଲ ଜିନିଷଟା ପିଲା ଜାଣି ପାରିନାହାନ୍ତି। କଲେ ତମେ ଗୋଟେ ହାଇସ୍କୁଲ ରେ ହିଁ ଖାଲି ଟିଚରହେଇପାରିବ ଆଉ କିଛି କରିପାରିବନି ତମେ। ଷ୍ପେଆଲ୍ ବିଡି କଲେ ତମେ ନର୍ମାଲ ସ୍କୁଲରେ ନର୍ମାଲ ଟିଚର୍ ହେଇପାରିବ ପେଲନସ୍କୁଲରେ ତମେ ସ୍ପେଶାଲ୍ ସ୍କୁଲ ରେ ସ୍ପେସଆଲ ଟିଚର ହେଇପାରିବ ଯେତେବେଳେ ନର୍ମାଲ ବାହରୁଚିଯେତେବେଳେ ଯେମିତି ବାହାରୁଛି ସେଥିରେ ପକାଇ ପାରିବ। ତମେ ଯେତେବେଳେ ବ୍ଲକରେ ଗୋଟେ ପୋଷ୍ଟ ଅଛି। ବିଆର ଟି ବ୍ଲକ ରିସୋର୍ସ ପାର୍ସନ ତମେ ସେଠି ଜବ୍ କରିପାରିବ। ସେଥିରେ କରିପାରିବ ତିନି ଚାରିଟା ଅପସନ ରହୁଛି।
ଆଜ୍ଞା ଆ ଏଠି କେମିତି କଣ। ଏଇଟା କେମିତି କଣ ପ୍ରୋସେସ୍ ରହୁଛି ମାନେ କେମିତିଆକୁ ଆପ୍ଲାଏ କରିବେ।
ଏଇଟା ଆପ୍ଲାଏଟଟା ସରିଗଲା ଆଜି ଲାଷ୍ଟ ଡେଟ୍ ହିଁ ଥିଲା।
ଓହୋ।
ଆଜି ହିଁ ଲାଷ୍ଟରେ ଥିଲା ତିରିଶ ତାରିଖ। ଏଇଟା ମାର୍କ ବେସିସି ରେ ହଉଛି ତମର ଗ୍ରାଜୁଏସନ ପ୍ଲସ ଟୁ ଦୁଇଟା ମାର୍କକୁ ମିଶେଇକି ଆମର ଓଡ଼ିଶାରେ ଦିଇଟା ହିଁ କଲେଜ ଅଛି! ଗମେଣ୍ଟ ର ଏଚ୍ ଆଇ ଗୋଟେ ଭିଆଇ ଗୋଟେ! ଏଚ୍ ଆଇଟା ଅଛି ଆମର ଯାଆଁଳ ଜାଣିଥିବ ଯଦି ତମେ ଉତ୍ତରା ସାଇଡ଼୍ ଯାଆଁଳ! ଯୋ ଆମର -ଆଉ ଯା ହ--ହ ଠିକ୍ ଅଛି! ଆମର ଦିଟା ହିଁ ଜାଗା ମାନେ ଦିଇଟା ଅଛି! ଏଚେଆଇ ଗୋଟେ ଭିଆଇ ଗୋଟେ ଅଛି!
ଆଇଟା
ଦିଟାଅଛି! ସେଟା ମାର୍କଲିସ କଣ ନା ଆମର ଭିଆଇଟା ମାର୍କ ସିଲେକ୍ସନ ରେ ହଉଛି! ଏଁ ତାର ଇୟର୍ଲି ନଉଛନ୍ତି ଫୋର୍ଟି ଫାଇଭ୍ ଥାଉଜେଣ୍ଡ!
ଆଜ୍ଞା
ଦିଇ ବର୍ଷ ହେଲା ନାଇଁଟି ଥାଉଜେଣ୍ଡ!
ମାନେ ତାର କଟନ ମାର୍କ କେମିତି କଣ ଯାଉଛି!
ଯେତିକି ପିଲା ପକେଇଥିବେ ଜେ--ଜେତ ସେମିତି କିଛି ପରସେଣ୍ଟେଜ ତ ନୁହେଁ! ଯେତିକି ପିଲା ଧରନ୍ତୁ ଆମର ଶହେ ପିଲା ପକେଇଲେ! ଶହ ପିଲାଙ୍କ ଭିତରେ କଟଫ ତିଆରି ହେଲା! ଯେ ହାଏଷ୍ଟେ ରଖିଥିବ? ତାପରେ ତମେ ହାଏଷ୍ଟେ ହାଏଷ୍ଟେ ସିଟ୍ ଆମର ଅଛି ଥାଟି ଫାଇଭ୍!
ଆଛା
ଏଇଟା ଅଲ୍ ଇଣ୍ଡିଆ ବେସିସି ରେ ହଉଚି!
ଅଲ୍ ଇଣ୍ଡିଆ ରୁଶେଷେ ରେ
ହଁ
ହୁଁ
ଅଲ୍ ଇଣ୍ଡିଆ ଭିତରେ ଆ----ଆମର ପଇଁତିରିଶି ଟା ସିଟ୍ ରହୁଚି! ଏଁ ଯୋଉ ଗମେଣ୍ଟେ କଲେଜଟା ଅଛି! ପ୍ରାଇଭେଟି ର ଅଛି ପ୍ରାଇଭେଟରେ ବି ବହୁତ ପଇସା ନେଉଚନ୍ତି! ଟିକେ ଅଧିକ ନେଉଚନ୍ତି! ଏଇଟା ଯେହେତୁ ଗମେଟା ଟିକେ କମ ନେଉଚନ୍ତି! ତାର ଡିପ୍ଲମା ବି ଅଛି! ତାର ସିଟିଟା ସିଟିଟା କଲେ ଆହୁରି ବେଟର! ମୁଁ କହିବି କାଣ କାଣ ଡ଼ିଏଫେ କିଛି କିଛି ଜାଗାରେ ଆମର ଆରେଷ୍ଟି ଔନ ଆରେଷ୍ଟି ଟୁରେ ନେଲାନି! କାରଣ ଯେହେତୁ ଇଙ୍କୁଭେଂଶ ପାଇବାକଥା! କିନ୍ତୁ ସିଟିଟା କଲେ ତମେ ସବୁ ଫିଇ କୋଭିଲାନ୍ସ ସେଇଟା ଟୋଟାଲ ମାନେ ସିଏ ଦୁଇହଜାର ତିନି ଚାର ପାଖରୁ ଇକୋଭାଲାନ୍ସି ଦେଇଦେଇଚି! ବହୁତ ପିଲା ପାସ୍ ସେଇଠି ଚେକ୍ କରିକି ପାଇବେ! ଆମ ବ୍ୟାଚ ରେ ବହୁତ ପିଲା ଥିଲେ ପାଇଗଲେଣି!
ଆଜ୍ଞା----ସିଟିଓ ବେସରେ ବେ ସାଇନି
ସେ ସେ ସେମ୍ ସେମ୍ ପ୍ରୋସେସ୍ଏବେ ଆମେ ଯେତେବେଳେ କରିଥିଲୁ ସେତେବେଳେ ତାର ଇଏ ଥିଲା! ମାନେ ଏଣ୍ଟେନ୍ସ ବେସିସି ରେ ହଉଥିଲା! କିନ୍ତୁ ଏଇ ଯଉ କରୋନା ପରେ ପରେ ଏଁ ବହୁତ କିଛି ପ୍ରୋବ୍ଲେମ୍ ହେଲା ଏଣ୍ଟାନ୍ସ ଫେଣ୍ଟାନ୍ସ ହେଲା ବେଳକୁ ତାପରେ ଏବେ ମାର୍କ ସିଲେସନ ବେଶୀ! ରେ କରି ଦେଇଚନ୍ତି!
ଆଜ୍ଞା
ସିଟି ର ବାହାରିନି ତାର ଫର୍ମ ଫିଲ୍ଅପ ଟା କିନ୍ତୁ ବିଏଡ ର ଆଜି ଲାଷ୍ଟ ଡେଟ୍ ଥିଲା!
ମୁଁ ବୋଧେ ପଛରେ ରହିଗଲି ଆଉ ଜାଣିବାରେ।
ହଁ ଜାଣିପାରିନଥିବେ ଆଉ। ସ୍ପେଶାଲ ଉପରେ ବହୁତ ତ ଲୋକ ଆୱାର ନାହାନ୍ତି ନା ଜାଣି ନାହାନ୍ତି।
ମୁଁ ଏଇ ମାନେ ପ୍ରଥମଥର ଶୁଣିଲି ଆପଣଙ୍କଠାରୁ।
ହଁ ଏଇଟା ଗୋଟେ ଜାଣିନାହାନ୍ତି ବହୁତ ପିଲା ଜାଣିନାହାନ୍ତି। ଆଉ ବହୁତ କମ କମ୍ପିଡେଟର ବି ଅଛନ୍ତି। ଯେତେବେଳେ ପୋଷ୍ଟ ବାହାରୁଛି ବହୁତ ଜଲଦି ପାଇବାର ଚାନ୍ସ ଅଛି।
ନେକ୍ସଟେ ଇୟର କୁ ଆପ୍ଲାଏ କରିହବନି?
ହଁ ନେକ୍ସଟ ଇୟରକୁ ଆପ୍ଲାଇ କରିହବ। ଯଦି ସ୍ପଟ ବି ରହୁଛି ଆଉ ଥରେ ସ୍ପଟ ବି ସେମାନେ କାଢିପାରନ୍ତି।
କେମିତି ମୁଁ ଆ ଆର ତ ନୋଟିଫିକେସନ ବି କାଇଁ ଆସୁନି ମୁଁ ତ
ତାର ନୋଟିଫିକେସନ ଆସିଲେ ତାର ତାର ସାଇଟ୍ କୁ ଯାଇକି ଏ ଏସ୍ ପିଡି ସାଇ କୁ ଯାଇକି ଦେଖିଲେ ସେଇଠି ହିଁ ବାହାରେ।
ହୁଁ।
ନହେଲେ ଆର ସି ଆଇ ର ଆର ସି ଆଇ କୁ ଗଲେ ଆର ସିି ଆଇ ରେ ହିଁ ଥରେ ଥରେ ଛାଡ଼େ। ନହେନେ ଏସ୍ ଏସ ପିଡ଼ି ଆମର ଯେଉଁ ଓଡିଶା ଗର୍ଣ୍ଣମେଣ୍ଟର ଏସ୍ ଏସ୍ ପିଡ୍ ଅଛି। ସେଇଠିକୁ ଗଲେ ସେଇଠି ବାହାରେ ନୋଟିଫିକେସନ।
ସାଲେରି କଣ କେମିତି ରୁହେ ମାନେ ନର୍ମାଲ ବି ଏଡ୍ ଟାଇପର ରୁହେ ନା
ହଁ ଯେମିତି ଆମର ଯଦି ଆର ଏସ୍ ଟି ଜଣେ ପାଉଛି ଏଲ ଟି ଆର ପାଉ ଛି ଯେ ନର୍ମାଲ ଟିଚର ଯାହା ପାଉଛନ୍ତି ସେଇଆ ପାଇବେ। ଯେମତୀ ସେଇ ସେଇ ସେମ ସ୍କେଲ ଥାଏ।
ଆଚ୍ଛା। ଏମିତି କଥା ତାହାଲେ। ଅର୍ ଯଦି ବାହାରିଲା ତାହେଲେ ନିଉ ପିଲା ବି ଆପ୍ଲାଏ କରିପାରିବି ନା?
ହଁ ସେମାନେ ଦେଖନ୍ତି ଯଦି ଧରନ୍ତୁ ସେ ସେତିକି ପିଲା ଭିତରୁ କେହି କଲେନି ତାହେଲେ ଆଉ ଥରେ ବି ଡକ୍ୟୁମେଣ୍ଟ ମାଗନ୍ତି କିମ୍ବା କେହି କାହାର କେହି ଚିହ୍ନା ଜଣା ଥିଲେ ସେମାନେ ବି କହିକି ବି କରେଇ ଦେଇଛନ୍ତି ଆଉ।
ଆପଣଙ୍କର କିଛି ନ
ଅଛନ୍ତି ସେ କଲେଜରେ ଅଛନ୍ତି।
ଆପଣ ଟିକେ ସାହାଯ୍ୟ କରିପାରିବେ।
ହଁ ଯଦି ସ୍ପୋର୍ଟ ବାହାରିଲା ମୁଁ ଜଣେଇଦେବି ହେଲା।
ଆଜ୍ଞା।
ସେ ନମ୍ବରଟା ତ ଆପଣ ମେସେଜ କରିଛନ୍ତି ମୁଁ ସେଇଥିରେ ଜଣେଇଦେବି।
ଆଜ୍ଞା।
ହ। ମୁଁ ତାର ପେଜଟା ବି ପଠେଇ ଦଉଛି ଆପଣ ସେ ୱାଟ୍ସଆପରେ ଦେଖିଦେବେ।
ଆଉ କଣ କ